ଲୋ।
ନା ମୁଁ ଏବେ ବସିଛି ଆଉ ଆପଣ କଣ କରୁଛି। ଛନ୍ତି।
ମୁଁ ଏବେ ଟିକେ ଫ୍ରି ହେଲି ରୋଷେଇବାସ ଟିକେ ସାରିକି ତାଙ୍କୁ ଟିକେ ଲଗାଏ ଗୋଟେ କଲ୍ କରିଦିଏ କଥା ଲାଗିଦିଏ ଟିକେ। ଆଉ ଆପଣ ଆଜି କଣ ଖାଇଛନ୍ତି।
ତ ସକାଳୁ ଆମେ ଟିକେ କଦଳୀ ଖାଇଥିଲୁ ତାପରେ ଆଉ ଇଟଲିି କିଣିକି ଖାଇ ଦେଇେଇଥିଲୁ ଆଉ ଆପଣ।
ମୁଁ ତ ଖାଇଛି ସକାଳୁ ଛତୁଆ ଆଜି ଟିକେ ଖାଇଛି ତାପରେ ରୋଷେଇ ସାରିଲେ ଖାଇବା ଛତୁଆ ଟା ଖାଇଲେ ଟିକେ ହେଲ୍ଦି ବୋ ସମସ୍ତେ କହିଲେ ନିଜେ ଘରେ ବନେଇକି ଆଜି ଆଜି ତ ବନେଇନି ଆଗରୁ ବନେଇକି ରଖିଥିଲି। ବୋଲେ ସକାଳୁ ଟିକେ ଛତୁଆ ଖାଇଲେ ଭଲ ଲାଗେ ବୋଲେ। ଟିକେ ଖାଉଛି ଆଉ।
ଆଜ୍ଞା ଆଉ ଆଜି କଣ। ମାନେ ଲଞ୍ଚ ରେ କଣ ବନେଇବେ?
ଆଜି ଲଞ୍ଚ ରେ ଆଜି ଅରୁଆ ଭାତ ଡାଲମା ଆଳୁ ପୋଟଳ ଭଜା ଆମ୍ବ ଆଉ ବେଶୀ କିଛି ଆଇଟମ ହେଇନି ଆ ଟିକେ ଅଣା ହେଇନି ପନିପରିବା ସରିଗଲାଣି ମାର୍କେଟରୁୁ ଆସିନି ଘରେ ଯେତିକି ଥିଲା ସେତିକିରେ ଆଜି ହେଇଛି ଆଉ।
ଆଜ୍ଞା ନା ନା ଘରେ ନିଜେ ବନେଇକି ଖାଇବାର ସୁଯୋଗ ପାଉଛନ୍ତି ଆଉ ଆମେ ତ ମାନେ ସେ ସୁଯୋଗ ହିଁ ପାଉନୁ।
ବ୍ୟସ୍ତ ଲାଇଫ ମାନେ ବାହାରେ ତମେ କାମ କରି ଯାଇଛ ଡୁଟି ରେ ଅଛ କି କିଛି କାମରେ ଯାଇଛ ଘରେ ତ ରହିପାରିଛ ନା ମାନେ ଯାହେଲେ ତ ରୋଜୱାର କରିବାକୁ ପଡିବ କିଛି ଇନକମ କରିବାକୁ ପଡିବ ବାହାରେ ରହିଲେ ତ ବାହାର ଖାଇବାକୁ ନିହାତି।
କେତେବେଳେ ଆସିବେ ଘର ଖାଇବା ନିହାତି ଖାଇବେ ଆଉ କିନ୍ତୁ ଘର ଖାଇବା ଟା ମିସ୍ କରୁଛନ୍ତି ଆଉ।
ହଁ ଆଉ ଏବେ କଣ ବୁଲି କୁଆଡେ ଯିବାର ପ୍ଲାନିଂ କିଛି
ବୁଲି ଯିବାର ଗୋଟେ ପ୍ଲାନିଂ ଏବେ ରଥଯାତ୍ରା ଯେହେତୁ ଆସୁଛି ଯିବା ପାଇଁ ଇଚ୍ଛା କରୁଛି ଦେଖିବା ଭଗବାନଙ୍କ ଇଚ୍ଛା ଯଦି ଚାହିଁବେ ଭଗବାନ ଦେଖିବା ଯିବା ପାଇଁ ଚାହିଁବୁ ଯିବୁ ଆଉ ଭାବିଛୁ ଆଉ। ଆଉ ଆପଣଙ୍କ ଆଡେ ଏବେ କଣ କଣ କହିଲେ?
ମୁଁ ଗଲେ ଏବେ କଣ ପୁରୀ ଫୁରୀ ଯିବାର ପ୍ଲାନିଂ ଅଛି।
ପୁରୀ ତ ଏତେ ବାଟ ଯାଇପାରିବୁନି ଯଦି ଭଗବାନଙ୍କ ଇଚ୍ଛା ହୁଏ ପାଖାପାଖି ଯୋଉ ଆମ ମନ୍ଦିର ଅଛି ଜଗନ୍ନାଥ ମନ୍ଦିର ରଥଯାତ୍ରା ହୁଏ ତାଙ୍କ ପାଖକୁ ଯାଇକି ଦର୍ଶନ କରିକି ରଥ ଟାଣିକି ଆସିବୁ ଆଉ। ଆଉ ଆପଣଙ୍କ ଆଡେ ଏବେ କଣ ପର୍ବ ପର୍ବ ପର୍ବାଣୀ କଣ କେମିତି ପାଳନ କରନ୍ତି?
ଆମର ଏବେ ତ ସେମିତି ରଥଯାତ୍ ରା ଚାଲିଚି ଏବେ ଆମର କଣ ନା ଶୀତଳ ଷଷ୍ଠୀ ହେଇଥ୍ ଥିଲା ଯୋ ଶୀତଳ ଷଷ୍ଠୀ ହେଇଥିଲା କି ଭଗବାନଙ୍କର ମାନେ ବିବାହ ସେରିମନି ଟାକୁ ଭଲରେ ପାଳନ କରାଯାଇଥିଲା ମାନେ ଆମ ପଡିଶା ଘର ଆମ ପଡିଶା ଶା ଗାଁରେ ମାନେ ମାତା ସତୀଙ୍କର ପିତାଶ୍ରୀ ରହୁଥିଲେ ଆଉ ଆମ ଗାଁରେ ପ୍ରଭୁ ଭୋଳାଶଙ୍କରଙ୍କର ପିତା ରହୁଥିଲେ ଆଉ ଆମେ ସେମାନେ ବରଯାତ୍ରୀ ନେଇକି ଯାଇଥିଲୁ ତାଙ୍କ ଗାଁକୁ ଆଉ ତାଙ୍କୁ କନ୍ୟାର ହାତ ମାଗି କି ଏଠି ବିବାହ କରିକି ତାପରେ ଆସିଲୁ ମାନେ ବରଯାତ୍ରୀ ଯେମିତି ଭୋଜି ଖାଆନ୍ତି ମାନେ ସେଇଭଳିଆ ମାନେ ପୁରା ସେଲିବ୍ରେସନ୍ ଯେମିତିକି ଆମର ମାନେ ଆମ ଓଡ଼ି ଓଡ଼ିଆ ମାନେ ଓଡ଼ିଆ ମାଇଥୋଲୋଜି କି ହିନ୍ଦୁ ମାଇଥୋଲୋଜି ଅନୁସାରେ ଯେମିତି ରୀତିନୀତିରେ ବିବାହ ସମ୍ପନ୍ନ ହୁଏ ସେମିତି କରିଲୁ। ଆଉ ତାପରେ ପ୍ରସାଦ ପ୍ରସାଦ ଦିଆଗଲା ତାପରେ ଲୋକ ଖାଇକି ଆସିଲେ ଆଉ ଏବେ ତ ରଥଯାତ୍ରା ଆସିବ ରଥଯାତ୍ରାରେ ଦେଖିବା ଯଦି ଉ ଜଗତର ନାଥ ଜଗନ୍ନାଥ ଯଦି ତାଙ୍କ କୃପା କରିଲେ କି ଡୋରି ଲଗେଇଲେ ଯଦି ପୁରୀ ଅଭିମୁଖେ ଅଗ୍ରସର ହବୁ। ଆଉ ଆପଣଙ୍କର କଣ ପ୍ଲାନିଂ?
ଆମର ତ ସେଇଆ ପ୍ଲାନିଂ ଅଛି ଏବେ କଣ କହିଲେ ସ୍କୁଲ ଖୋଲିଗଲାନି କି ପିଲାଙ୍କର ପାଠ ପଢ଼ା ଟିଉସନ୍ ସ୍କୁଲ ଆଉ ଛୁଟି ଥିଲା ଆଉ ବଲେ ଦେଖିବା ସମୟ ସୁବିଧା ବାହାର କରିକି ଯିବାକୁ ପାଇଁ ପ୍ଲାନିଂ ରଖିଛୁ ଆଉ ଭଗବାନଙ୍କ ଇଚ୍ଛା ଆଉ ଆଉ କଣ କୁହନ୍ତୁ ଆପଣଙ୍କର ଆଜି ପାଗ କେମିତିଆ?
ନା ପାଗ ଠିକ୍ ଠାକ୍ ଦେଇଛି ମାନେ ଏଇଟା ଏକ୍ଚୁଏଲ ମାନେ ରଜକୁ ସବଷ୍ଟିଚୁଟ୍ କରିବ ଏଇ ପାଗ ଟା କଣ ପାଇଁ ନା ରଜ ଦିନ ଯଦି ଏମିତି ଦେଇଥାନ୍ତା ଲୋକ ସବୁଆଡେ ବୁଲିକି ଯାଇଥାନ୍ତେ ରଜ ଟା ଆହୁରି ସ୍ପେସିଅସ୍ ହେଇଯାଇଥାନ୍ତା କିନ୍ତୁ ଏବେ ପାଗ ପୁରା ବଢିଆ ଦେଇଛି ନା ଖରା ନା ବର୍ଷା ମାନେ ଥଣ୍ଡା ଲାଗୁଛି ଆଉ ମାନେ ବୁଲିବାକୁ ତ ଭଲ ଲାଗୁଛି।
ବୁଲିବାକୁ ବି ଭଲ ଲାଗୁଥିବ ଭଲ ଭଲ ଜିନିଷ ଖାଇବାକୁ ବି ଇଚ୍ଛା ଲାଗୁଥିବ ଟିକେ ଖାଇବା ପାଇଁ।
ଆଜ୍ଞା ଆଉ ମାନେ ଏଇ ପାଗରେ ଏଇ ପାଗରେ ନିଜେ ହୋମ୍ ମେଡ୍ ମାନେ କଣ କହିଲେ ଆପଣ ନିଜେ ବନେଇକି ପକୁଡି ଫକୁଡି କରି ଖାଇବେ ସିଏ ତ ବଢିଆ ଟେଷ୍ଟ ଲାଗବ। ଆଉ ମାନେ ଏ ଯୋଉ ଭଳିଆ ପାଗ ଦେଇଛି ତାପ ତାପରେ ଯଦି ଏଇ ଦେଖିବେ ଆପଣ ଏଇ ପାଗରେ ମାନେ ଯଦି ବାଦାମ ଘରେ ଥିବ ବା ଭାଜିିବେ ଆଉ ମାନେ ଆହୁରି ବଢିଆ ଲାଗବ।
ହୁଁ ଭଲ ଲାଗେ ଏଇ ପାଗ ମାନଙ୍କରେ ଟିକେ ସ୍ନାକସ୍ ଜିନିଷ ବା ଛଣା ଛଣି ଟିକେ ଜିନିଷ କଣ ବନେଇକି ଖାଇବ ତାକୁ ବହୁତ ଭଲ ଲାଗେ ଆଳୁରେ ହଉ ନହେଲେ ପିଆଜ ସରସୁର କାଟିକି ପକୁଡି ବନେଇବ ଏଇ ସବୁ ଜିନିଷ ଖାଇଲେ ଟିକେ ବହୁତ ଭଲ ଲାଗେ ଆଉ ଆଉ ତମ ଆଡେ କଣ ଭଲ ଫେମସ୍ ଖାଇବା ଭଲ ଭଲ୍ ଲାଗେ କଣ ଅଛି?
ଆମ ଆଡେ ଏବେ କଣ କି ଆପଣ ଯଦି ଆମ ଆଡେ କେବେ ଆସିବେ ତାହେଲେ ଏ ଯୋଉ ବିଶ୍ଵ ପ୍ରସିଦ୍ଧ ଏବେ ଜିଆଇ ଟିଆଗ ପାଇଛି ଆମର ମଗଜି ଲଡୁ ତାପରେ ଏପଟେ ଆସିବେ ଭୁବନରେ ପ୍ରାୟ ମାନେ କଣ କି ଆ ଏଇଟା କଣ କହିଲେ ମାଲପୁଆ
ହୁଁ ହୁଁ।
ବଢିଆ ବଢିଆ ମାନେ ଆମ ପୁରା ବଢିଆ ଟେଷ୍ଟି ଲାଗେ। ଆଉ ମାନେ ଏମତି ବହୁତ ପ୍ରକାର ମାନେ ମିଠା ଫିଠା ସବୁ ମିଳେ ଆଉ ଆପଣ ଯଦି ଆସି ବେ କେବେ ଟେଷ୍ଟ କରିବେ।
ମୁଁ ନିହାତି ନିହାତି କେତେବେଳେ ଗଲେ ଯିବି ଆମ ଆମ ଆଡେ ଟିକେ କଣ କହିଲେ ଭଲ ଏପଟେ ମିଳୁ ଚି ଟିକେ ଖାଇବା ପାଇଁ ଆମର ଯୋଉ ଚଣି ବରା ନୁହେଁ କି? ଚଣି ଛୋଟ ଛୋଟ ଯୋଉ ଚଣା ଚଣି ବରା ହୀରା ବରା ଟେଷ୍ଟି ଆଉ ଜଣେ ଏଠି ବରା ବନଉଛନ୍ତି ବହୁତ୍ ଟେସ୍ ତାଙ୍କ ପାଖରେ ବହୁତ ଲୋକ ସନ୍ଧ୍ୟା ହେଲା ମାନେ ଏତେ ଭିଡ ରହୁଛନ୍ତି ଯେ ମାନେ ତମେ ଖାଇବା ପାଇଁ ଇଛା କଲେ ଲାଇନ ଲଗେଇକି ଠିଆହେବାକୁ ପଡୁଚି। ଏ ସେ ବହୁତ ଟେଷ୍ଟି ବନଉ ଆଉ ତାଙ୍କର ଫେମସ୍ ହଉଛି ଆଳୁଚପ ଟା ଆଉ ଚଣିବରା ଆଉ ବରା। ଲେ ଏଇ ଜିନିଷଟା ଅନ୍ୟ ଦୋକାନ ମାନଙ୍କରେ ହଉଛି କିନ୍ତୁ ତାଙ୍କ ପାଖରେ କଣ ପାଇଁ ଏତେ ଭିଡ ବି ମୁଁ ବୁଝି ପାରୁନି ଇଁ ତଥାପି ଭାବେ ତାଙ୍କର ବହୁତ ଟେଷ୍ଟି କଣ ତାଙ୍କର ଗୋଟେ କରୁଛନ୍ତି ତାଙ୍କ ତରକାରୀ ଟା ବି ବହୁତ ଟେଷ୍ଟି ପାର୍ସଲ୍ ଯେତିକି ନଉଛନ୍ତି ସେତିକି ବି ଖାଉଛନ୍ତି।
ଆଜ୍ଞା।
ବହୁତୁ ଭଲ ଲାଗେ ତାଙ୍କର ଜିନିଷ ବୋଲି ଭିଡ ହଉଛି ତାଙ୍କର ଜିନିଷ ବି ପାଏନି ଲୋକ ବହୁତ ଖାଲି ହାତରେ ଫେରିକି ଯାଆନ୍ତି।
ହଁ କାରଣ ଯୋଉଠି ଦେଖିବେ ଟିକେ ସ୍ଵ ମାନେ ସ୍ଵାଦିଷ୍ଟ ଥିବ ସେଠି ବହୁତ ଭିଡ ହୁଅନ୍ତି। ଆଉ ମାନେ ଆମ ଆଡେ ବି ସେମିତି ଦେଖିବେ ଗୋଟେ ମାନେ ସି ନର୍ମାଲି ବରା ଛାଣୁଥିଲା ମାନେ ତାର ଏମିତି ଟଙ୍କା ଟେ କରେ ସେ ଦିଆ ମାନେଙ୍କ ଟଙ୍କିକିଆ ବରା ଆମ ଆଡେ ଥିଲା ବଟ ତାର ଏତେ ଲୋକ ଭିଡ ହେଲେ ଯେ ସେଟାକୁ ପାଞ୍ଚ ଟଙ୍କା କରିଦେଲା।
ନିହାତି କାହିଁି ନା ଏବେ ଦର ଦାମ ସବୁ ବଢିଲାଣି ନା ଗ୍ୟାସ ସମସ୍ୟା ତେଲ ସମସ୍ୟ ସବୁ ଜିନିଷ ଯୋଉ ସାମଗ୍ରୀ ଲାଗୁଛି ତା ଜିନିଷ ବି ବଢୁଛି ସେ ନିହାତି ଯୋଉଟା ଟଙ୍କିି ଦି ଟଙ୍କା ବିକୁଛି ତାକୁ ପାଞ୍ଚ ଟଙ୍କା ପାଇଁ ସେ ବାଧ୍ୟଧ ହେବ ସେ ପୁଣି କେହିକ ଚଳିବେ କହୁନାହାନ୍ତି ସେ କଣ ପିତରୁ ଆଣିକି ଲୋକଙ୍କୁ କିଣିକି ଖାଇବାକୁ ଦେବେ କିି।
ଆଜ୍ଞା କାରଣ ହଁ ତ ଏବେ ଯେହେତୁ ମାନେ ପା ଯୋଉ ମାନେ ବିଶ୍ଵର ଦେଖୁନ ଏମତି କି ମାନେ ଆମର କୁହା ହେଇଗଲେ ଯୋଉ ପଶ୍ଚିମ ଏସିଆରେ ଯୋଉ ଭଳିଆ ମାନେ ଯୁଦ୍ଧ ସଙ୍କଟ ଲାଗି ରହିଛି ତ ଗ୍ୟାସ୍ ଆସୁନି କାରଣ ଆମେରିକା ଆମେରିକା ଛାଡୁ ହିଁ ନାହିଁ କାହାର ବ୍ୟାରେଲ ମାନେ ତେଲ ବ୍ୟାରେଲ ଆଣିବାକୁ ତ ସେ ଆମେରିକାର ଚାହୁଁଛି କି ମାନେ କଣ ତା ଇଏ ର କୂଟନୀତିରେ ମାନେ ସିଏ ଲିଡ କର ଗଲେ ୱାର୍ଲ ଟାକୁ‌। ତ ସେଥିପାଇଁ ସିଏ ପ୍ରାୟ କିଛିଟା ଏଗ୍ରିମେଣ୍ଟ ରଖୁଛି କାରଣ ସବୁ କଣ୍ଟ୍ରି ତା ଏଗ୍ରିମେଣ୍ଟରେ ଯିବେ ବୋଲି ସେମିତି କିଛି ଇଏ ନାହିଁ କାରଣ ସବୁ କଣ୍ଟ୍ରି ର ଗୋଟେ ଗୋଟେ ପଲିସି ଥାଏ। ତାଙ୍କର ମାନେ ଡିପ୍ଲୋମାଟିକ ଷ୍ଟ୍ରାଟେଜି ବି ଥାଏ ଆଉ ତ କଣ କରିବା ସେଥିପାଇଁ ଆମର କଣ ଲୋକ ହଇରାଣ ହଉଛନ୍ତି ଆକ୍ଚୁଆଲି ଆମେ ସେଇ ଜିନିଷ ଟା କରିଦେଇଛନ୍ତି ବଟ ଯଦି ଆମେ ସେଇ ଟାଇମରେ ଆମର କଣ ଏବେ ଜଙ୍ଗଲ ଫଙ୍ଗଲ ଯୋଉ ନଷ୍ଟ କରିଦେଇଛନ୍ତି ତ ଏବେ ଜଙ୍ଗଲରେ କିଛି ଲଗାଯାଉ ନହେଲେ ତାପରେ ଗୋବର ଗ୍ୟାସ କରାଯାଉ ଏବେ ତ ଦେଖିବେ ଆପଣଙ୍କ ଗାଁ ରେ ଥିବେ ନା ନାଇଁ ମୁଁ ଜାଣିନି କେବେ ଗାଈ ଗୋଟେ କି ଦେଖିବାକୁ ମିଳିବେନି।
ହଁ ଆଗେ କଣ ହଉଥିଲା କହିଲା ଘରେ ଘରେ ପ୍ରତ୍ୟେକ ଘରେ ଦିଟା ତିନିଟା ଚାରିଟା ପାଞ୍ଚଟା ଏମିତି ଗାଈ ପାଳୁଥିଲେ ସେଇ ଗାଈରୁ ଗୋବର ଆଣି ଘଷି ପାରୁଥିଲେ ଦେଖିଛ କେବେ ଗୋବରରେ ଘଷି ପାରିକି ଚୁଲି ଜାଳିବାରେ ଜାଣି
ଆଜ୍ଞା ଆଜ୍ଞା ଆମର ବି କରାଯାଏ ସେତେବେଳେ ମାନେ କରାଯାଉଛି
ହ ସେ ଗାଈର ମାନେ ଗାଈଟି ର ଥିଲା ମୁଁ କେତେ ଉପକାରିତା ହଉଥିଲା ଗାଈଟି ମାନେ ନିଜ ପରିବାର ଭଳିଆସ ରହୁଥିଲା ଆମର ବି ଯୋଉ ଖାଦ୍ୟ କି ପେଜ ତୋରାଣି ଗା ବାଇରେ ଯୋଉ ଘାସ ଫାସ ଏସବୁ ହୁଏ ସିଏ ଖାଉଥିଲା କିନ୍ତୁ ତାର ଆମେ କ୍ଷୀର ପାଉଥିଲେ ତାକୁ ପୁଣି ଗୋବର ପାଇକି ଘଷି କରିକି ଆମେ ଜାଳିନୀ କରିକି ରୋଷେଇ କରୁଥିଲେ ସେଇ ଖତକୁ ନେଇକି ବିଲରେ ପକେଇକି ଭଲ ଫସଲ କରିକି ଖାଉଥିଲେ କିନ୍ତୁ ଲୋକ ଏବେ କଣ ବୁଝିଲେ କି ଜାଣି ଗାଈଗୁରାଙ୍କୁ ଆଉ ରଖୁନାହାନ୍ତି କ ଗୋବର ଟିକେ ତମେ ପାଇବା ପାଇଁ ହେଲେ ବି ଖୋଜିବାକୁ ପଡୁଛି କୋଉଠି ଗୋବର ଅଛି। ମାନେ ଆସ୍ତେ ଆସ୍ତେ ଗାଈ ସଂଖ୍ୟା ବି ଲୋପ ପାଇଗଲାଣି।
ଆଜ୍ଞା ଏବେ କଣ କି ଲୋକ ଅଳସୁଆ ହେଇଗଲେଣି ଆଉ ଲୋକ ମାନେ କଣ କହିଲ କି ଯଦି ଗୋମାତାଙ୍କୁ ସେ ରଖନ୍ତି ବି ମାନେ ତାଙ୍କ ପାଇଁ ଘାସ ଆଣିବାକୁ ଏମାନାନଙ୍କୁ କାଟୁଚି।
ହଁ ଏବେ କଣ କହିଲ ଅଳସୁଆ ହେଇଗଲାଣି ଲୋକ ସବୁ କାମ କରିବା ପାଇଁ ପୁରା ଅଳସୁଆ ହେଇଗଲେଣି।
ଆଜ୍ଞା।
ଆକ୍ଟିଭ ବି ହଉନାହାନ୍ତି କିଛି। କାମ କରିବା ପାଇଁ। ଏବେ କଣ ହଉଛି କହିଲା ଯୋଉ ଟ୍ରେନ ଲାଇନ୍ ଆମର ଆସୁନି କି ଟ୍ରେନ୍ ଲାଇନ୍ ଯାଉଛି ଯୋଉ ଗାଈ ଘୋର ଖୋଲା ଛାଡି ଦଉଛନ୍ତି ଟ୍ରେନ ଆକ୍ସିଡେଣ୍ଟ ରେ ବି ବହୁତ ଗାଈ ମରି ଯାଉଛନ୍ତି।
ଆଜ୍ଞା ତାପରେ କଣ କି ଆମ ଲାଇଫ ମେନ୍ ଜିନିଷ ହେଲା କି ଦେଖିବେ ଯଦି ଏ ଗାଈ ମାନେ ଏଇ ଭିଲେଜ ଲାଇଫରେ ରହିବେ ତ କଣ ହୁଏ କି ଏବେ ଲୋକଙ୍କର ମାଇଣ୍ଡ ସେଟ ଚେଞ୍ଜ ହେଇଗଲାଣି ଦେଖୁନାହାନ୍ତି ଆଗରୁ କଣ ମାନେ ଏ ଯେତେବେଳେ କି ଆମର ଇଲେକ୍ଟ୍ରୋନିକ୍ସ ଜିନିଷ ଆସିନଥିଲା ଟ୍ରାକ୍ଟର ନଥିଲା ସେତେବେଳେ ଲୋକ କଣ କରୁଥିଲେ ବଳଦରେ ରୋଷେଇ ଯୋଉ ଇଏ କରିଥିଲେ ଚାଷ ତ ବଳଦ ସେତେବେଳେ ଦରକାର ପଡୁଥିଲା ଏବେ କଣ ଲୋକ କରୁଛନ୍ତି ବଳଦକୁ ହିଁ ରଖୁନାହାନ୍ତି ଆଉ। ଓ ମାନେ ଦେଖିବେ ତ ଏବେ ଗୁହାଳ ନାହିଁ କାରଣ ଲୋକଙ୍କର ରହିବାକୁ ଜାଗା ନାହିଁ ବୋଧେ। ମାନେ ଏତେ ଜୋରରେ ଜନ ସଂଖ୍ୟା ଟା ବଢୁଛି ସି ଯେ।
ଜନସଂଖ୍ୟା ବଢୁଛି ଠିକ ଅଛି ଜନସଂଖ୍ୟା। ଶିକ୍ଷା ବଢିବାକୁ ନେଇକି ଆମ ଚତୃପାଶ୍ୱ ଟାକୁ ଆମକୁ ବଢ଼େଇବାର ଅଛି। ସବୁଟା ଦେଖିବାର ଅଛି। ସେଇଟା ଲୋକ କୋଉ ବୁଝୁନାହାନ୍ତି ବୋଲିିକା ଯୋ ଅସୁବିଧା ହଉଛି।
ଆଚ୍ୟୁଆଲି ଏଇଟା କଣ କି ଲୋକ ଆୱାର ନାହାନ୍ତି ଗ ତାପରେ ବି ଆମର ଦେଖୁନାହାନ୍ତି ଗମେଣ୍ଟ ସେଇ ଆମ ଏନଭାଇରମେଣ୍ଟ ପାଇଁ କେତେ ପ୍ୟାକେଜ ଲୋକଙ୍କ ଆମ ଜିଏସ୍ ଟି ପଇସାରେ ଗମେଣ୍ଟ ସାଙ୍ଗସନ କରୁଛି ବଜେଟ ନା ସେ ଯେତିକି ବଜେଟ୍ ଆସିଲା ସି ଦେଖି ଏମଲେ। ଖାଇଯିବ ତ ଲୋକଙ୍କୁ ଆୱାର କର ଏନଭାରମେଣ୍ଟ ଉପରେ।
ହୁଁ।
ଏବେ ମୋର ଟିକେ କାମ ଆଛି ଆପଣଙ୍କୁ କଲ୍ କରୁଛି। କରୁଛି ପରେ।
ହଁ ମୁଁ ରଖୁଛି ରଖୁଛି ମୋର ବି ଟିକେ କାମ ଅଛି।
ଆଉ।